ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ସାର୍। କୁହନ୍ତୁ?
ଆଉ କଣ ଖବର ମ୍ୟାଡ଼ାମ କୁହନ୍ତୁ ଆଉ ବର୍ଷା ଫର୍ଷା ସେଡ଼େ ହେଉଛି ନା ଆପଣଙ୍କର ସେଇଡ଼େ ।
ଆଜ୍ଞା ବର୍ଷା ତ ହଉଛି ସକାଳୁ ଆଉ ଏପର୍ଯ୍ୟନ୍ତ ଆଉ
ଆଚ୍ଛା ଆଚ୍ଛା।
ହୁଁ ଉଁ। ଆଉ ଆପଣ କଣ କରୁଛନ୍ତିୁ। ଛନ୍ତି
ହଁ ସେଇ ବର୍ଷା ପାଗ ଆଜି ଟିକେଇ ଏଇ ଚାରା ଫାରା ରୋପଣ ଟିକେ କରି ଖାନ୍ତି ଆଜି ମଞ୍ଜି ଖଞ୍ଜି ଭେରାଭେରି କରି ତଥାନ ଟିକେ ଶିଖନ୍ତୁ ଆଜି ହୋଇପାରିବନି ।
ଆଉ ସକାଳୁ ସବୁ କଣ ହେଲାଣି। ଟିଫିନ୍ ଫିଫିନ୍ କରି ସାରିଲେ । ଆଜ୍ଞା। ଆଉ ଛୁଆ ପିଲା ଭଲରେ ଅଛନ୍ତି ସବୁ।
ହଁ ହଁ।
ଆଉ ଆପଣ କଣ ସବୁ ରଜ ଫଜ କୁଆଡେ ଗଲେ ବୁଲିବା ପାଇଁ ନା କଣ।
ନା ରଜରେ ଆମର ଏଇ ଛୋଟ ପିଲା ମାନଙ୍କୁ ନେଇକି ଯାଇ ହେଲାଣି କୁଆଡେ ହଇରାଣ କଲେ ସବୁ। ଆ ଏଇ ଟାଇପ ର ସବୁ ଆଉ। ଆଚ୍ଛା।
ଆଉ ସେଠି କଣ ପର୍ଯ୍ୟଟନ ସ୍ଥଳୀ ଆପଣ ସେଠି ଟି ବେଶୀ ଭଲ ଯେମିତି ଭେଜିଟ ଏରିଆ ପାଇଁ ବି କଣ ଭଲ ଅଛି ସବୁ।
ଏଠି ଆମର ଗାଁ ମନ୍ଦିର ଅଛି ଲୋକମାନେ ସବୁ ରଜରେ ବୁଲାବୁଲି କଲେ।
ନା ଯାଜପୁର ଯାଜପୁର ତ ଭଲ ବିର ବିରଜା ମନ୍ଦିର ତ ଫେମସ ପୁରା ଅଛନ୍ତି ନା ସେଠି।
ଆଜ୍ଞା ବିରଜା ମନ୍ଦିରରୁ ସବୁ ଯାଇଥିଲେ ବୁଲିବା ପାଇଁ। ବୁଲି ବାଲିକି ସବୁ ଆସିଥିଲେ।
ଆପଣ ଯାଇନଥିଲେ।
ଆଜ୍ଞା ସେଇଦିନ ଖାଲି ଯାଇଥିଲୁ ବୁଲିିକି ପଳେଇ ଆସିଲୁ ଆଉ।
ଆଚ୍ଛା ଆଚ୍ଛା।
ଆଉ କଣ ସବୁ ରୋଷେଇ ପୁଣି ହବ। ଖରା ବେଳ ଖାଇବା।
ହଉ ଖରାବେଳ ଖାଦ୍ୟ କଣ ଭାତ ଯାହା ହବ ଆମେ ସେୟା ଖାଇବା ଆଉ କଣ ହବ।
ଆଉ କଣ ସବୁ କଣ ଖାଇବା ସବୁ ପଶୁ ମାନେ ଆପଣଙ୍କୁ।
ଏ ଚିକେନ ନାନ୍ ବେଶୀ ଚିକେନ ଟେ ଭଲ ଲାଗେ ମଟନ୍ ବି ଭଲ ଲାଗେ। ଆଇଁଷ ନନଭେଜ ଉପରେ ଆଉ ଆଇଁଷ ସାଧା ଉପରେ ସାଧା ଉପରେ ମିକ୍ସ ତରକାରୀ ହେଲା କୋବି ରସା ଫୁଇ ରସା ଏଇ ସବୁ ଭଲ ଟିକେ ଲାଗେ ଆଉ।
ହୁଁ। ଆଉ ପାଗ ତ ଆଜି ବର୍ଷା ପାଗ ସେଆଡେ ଆପଣଙ୍କର ନା କାଉଁଳା ନା ଖରା।
ନା ନା ବର୍ଷା ତ କାଁଳିଆ ସବୁ ସେଇଦିନଠୁ ହଉଛି ଆଉ ରଜ ପରେ ପରେ ଆଉ।
ଆଉ କଣ ସବୁ କୁହନ୍ତୁ ସେପଟେ ସବୁ ମନ୍ଦିର ସାଇଡ ଆପଣ ବୁଲି ଆସିଲେ ରଜରେ ନା ବୁଲ ନାହାନ୍ତି।
ମ ନା ବୁଲି ନୁ‌। ପଇସାର ଅଭାବ ଅଛି ସେଥିପାଇଁ ଯାଇ ହେଲାନି।
ପରବର୍ତ୍ତୀ ଷ୍ଟେପ ରେ କେତେବେଲେ ଯିବା
ଆଉ ରଜରେ ସବୁ କଣ ଖିଆ ପିଆ ସବୁ କଣ ହେଲା?
ଆମର ତ ପ୍ରଥମ ରଜରେ ଆମର କଣ ହେଇଥିଲା ଆଉ ପ୍ରଥମ ଦିନ ତ ଆମର ହେଇଥିଲା ଯୋଉ ଇଏ ଏଇ ସାଧା ଉପରେ ହେଇଥିଲା ସେଦିନ କଣ ଗୋଟେ ଥିଲା ବୋଲି ଘରେ ତ କହୁଥିଲେ ଆଉ ତାପର ଦିନ ତଥିଲା ସଂକ୍ରାନ୍ତି ଆଉ
ପ୍ରଥମ ଦିନ ଅମାବାସ୍ୟା ଥିଲା। ସେ କେମି ଦିନ ସଙ୍କରାନ୍ତି ଥିଲା ଆଉ ଥାର୍ଡ ଦିନ ତ ସୋମବାର ମଙ୍ଗଳବାର ପଡିଥିବ ଆଉ ସେଥିପାଇଁ ହେଇନଥିବ ଆଇଁଷ
ସେଇ ନା ହଁ ହଁ ପରେ ପରେ ସେଇ ଏଁ ଆମର ବୁଧବାର ଆଡକୁ ସେଇ ମାଛ ମୁଣ୍ଡ କଷା ହେଇଥିଲା ଆଉ
ଆଉ ଘରେ ଛୁଆ ମାନଙ୍କ ଦେହ ପା ସବୁ ଭଲ ଅଛି।
ହଁ ହଁ। ହଁ ସି ସବୁ ଭଲ ଯା ଯେମିତି ଭଲ ଅଛନ୍ତି ଆଉ ଆଉ ଆଉ ଆପଣ କଣ କେମିତି ଗଲାଣି ଚାଷ କେତେବେଳେ କଣ କରୁଛନ୍ତି।ଏଥର ଚାଷ କରୁଛ ନା ମୁଗ ଫୁଗ ତ ଯେମିତି ମୁଗ କେତେ କଣ ପାଇଲି ଏଥର?
ଚାଷ ଏଥର କଣ ଆମେ ଆମେ ତ ଟିକେ ବାହାରକୁ ପଳେଇଥିଲୁ ଚାଷ କଣ ହେଇଛି କଣ ନାହିଁ ଟିକେ ଜାଣିନୁ।ଗଲେ ପଚାରିଲେ ପୁଣି ଜଣା ପଡିବ ଆଉ
ଆଚ୍ଛା ଆଚ୍ଛା।
ବାଦାମୀ ଚାଷ ହେଇଥିଲା ଏଥର ବାଦାମୀ ମିଳିଥିଲା ବାଦାମୀ ଚାରି ପାଞ୍ଚ ବସ୍ତା ମିଳିଥିଲା । ଆଉ ବାକି ସବୁ ଭାଗ ବାଣ୍ଟ ନେଇଗଲେ ଆଉ
ଓହୋ।
ଆଉ ସେଇ
ନା ଆମର ଏପଟେ ରଜ ପରେ ପରେ ସବୁ ଧାନ ବୁଣାବୁଣି ହେଲାଣି ହ--ହଳ ହେଇକି
ଏଠି ତ ବର୍ଷା ହେଇନି ବେଶୀ କହୁଛି ଧୀରେ ଧୀରେ ବର୍ଷା ହଉଛି ପାଣି ଜମିଲେ ବିଲରେ ହଳ ହବ, ହଳ ହେଲେ ଧାନ ବୁଣା ହବ, ଧାନ ବୁଣା ହେଲେ ପୁଣି ତଳା ଉଠିବେ ପୁଣି ରୋପଣ ହବ ଆଉ
ମାଛ ଚାଷ ସେମିତି କଣ କେମତି ହୁଏ
ମାଛ ଚାଷ ପୋଖରୀ ତ ଦିଟା ଅଛି କିନ୍ତୁ ଚାଷ--ଏ ପର୍ଯ୍ୟନ୍ତ କି କରିନାହାନ୍ତି ଥରେ ମଝିରେ କରିଥିଲେ ଟିକେ ଏ--ସୁବିଧା ହେଲାନି ବୋଲି ସବୁ ଓଧ ଖାଇଗଲା ମାଛ ଗୁଡାକୁ ତାପରେ ଗାଁରେ ଲୋକ ବି କିଛି ଚୋରି କରିଦେଲେ ଟିକେ ବାଡ ଲୁହା ବାଡ ଫାଡ ତାର ଫାର ଜାଲି ଦିଆ ସରିଲେ ଯାଇକି ତାପରେ ହେଇ ହେଇପାରିବ ବୋଧେ ମାଛ ଚାଷ ଆଉ ଏମିତିରେ ଲସ୍ ହେଇଯାଉଛି, ମାଛ ଚାଷ କରି କିଛି
ନା ଗଭରମେଣ୍ଟ ତ ସେଣ୍ଟ୍ରାଲ ଗଭମେଣ୍ଟ ତ ବର୍ତ୍ତମାନ କରିଛନ୍ତି ଭଲ ଭଲ ପ୍ରୋଜେକ୍ଟ ସବୁ କରିଛନ୍ତି ଫିସ ଉପରେ ଆପଣ ତାକୁ ଇଏ କରୁନାହାନ୍ତି
ହଉ ତାକୁ ବୁଝିବାକୁ ଟିକେ ଘରେ କେ ନାହାନ୍ତି ବୁଝିକି କଲେ ହବ ପୋଖରୀ ଦୁଇଟି ଖାଲି ପଡିଛି ଆଉ ତା ପାଇଁ ବି ଟିକେ ପଇସା ପତ୍ର ଦରକାର
ହଁ ସେଟା ତ ପଥମ କଥା
ହଁ
ନା ଦଶ ବ୍ୟାଙ୍କରୁୁ ଲୋନ ଫୋନ କଲେ ହୁଅନ୍ତା ଯେ ହଁ ହଁ
ହୁଁ ମାଛ ଟା ଭଲ ହଉଛି ଆମ ଏପଟେ ହଉଛି ଟିକେ ଜଗା ରଖା କଲେ ଯାଇ ହବ ନହେଲେ ଲୋକମାନେ ଟିକେ ଚୋରି କରିଦଉଛନ୍ତି ସେଇଥିପାଇଁ ମାଛ ଟିକେ କରିବାକୁ ଡର ଭଲ ଲାଗୁଛି ଆଉ ସେଠି ପୋଖରୀରେ ବର୍ତ୍ତମାନ ସବୁ ଶାଗ ଫାଗ ସବୁ ହଉଛି କଳମ ଶାଗ, ସୁନସୁନିଆ ଶାଗ ଏ ସବୁ ଶାଗ ବର୍ତ୍ତମାନ ସେଠି ସବୁ ପ୍ରବଳ ହଉଛି ବାକି ଲୋକମା ନେ ସବୁ ନେଇକି ବିକାବିକି କରୁଛନ୍ତି ଆଉ କାଟିକି ହାଟ ଫାଟ ରେ ଆଉ। ଆଉ ଆମ୍ବ ଫାମ୍ପ ଏଥର ଫଳିଛନ୍ତି ନା ଫଳି ନାହିଁ।
ହଁ ଆମ୍ବ ପ୍ରବଳ ଇଆଡେ ଏଥର ଆଉ।
ହୁଁ ଆମର ବି ଏଠି ଆମ ପ୍ରବଳ
ଆଉ ଆରଥର ଲୋକ ଆମ୍ବ ପାଇନଥିଲେ ଖାଇବା ପାଇଁ ଏଥର ପ୍ରଚୁର ଆମ୍ବ ଆଉ ଆମ୍ବ ଝଡିଲାକୁ ବି କେହି ଆଉ ଲୋକ ନେଉନାହାନ୍ତି କି ଅନଉନାହାନ୍ତି। ହୁଁ ଆଉ ପିଲାମାନେ ଟ୍ୟୁସନ ଫ୍ୟୁସନ ସବୁ ଯାଇଛନ୍ତି।
ଏଇସବୁ କଥା ଆଉ
ଆଉ ଆପଣଙ୍କ ମ୍ୟାରେଜ ସରିଛି ନା ସରିନି।
ନା ମ୍ୟାରେଜ ସରିନି ନାଇଁ ନାଇଁ
ଆଉ ଝିଅ ତ ଆଜିକାଲି ଆଉ ଝିଅ ମିଳୁନାହାନ୍ତି।
ନା
ଝିଅ ମିଳିବା କଷ୍ଟ।
ହଁ
କଣ ଘରେ ସବୁ ଖୋଜା ଖୋଜି କଲେଣି ନା କରିନାହାନ୍ତି।
ଘରେ ଖୋଜା ଖୋଜି ତ ଚଲେଇଛନ୍ତି ଭିତରେ ଭିତରେ
କି ଆପଣଙ୍କ ଉପରେ ଭାଇ ଅଛନ୍ତି କି ବଡ
ହ ହଁ ଅଛନ୍ତି
ଆଉ ବାଇ ବାଇନି ଆପଣଙ୍କ ପାଇଁ ଏସ ବି କେମିତି ଖୋଜୁଛନ୍ତି।
ହ ଭାଇ ମାଘର ତ ହେଇନି ଆଉ ଦେଖିବା ଆଉ ସୁବିଧା ହେଲେ ଅବବା ବଧେ ଚାଲିଛି? ଝିଅ ଟିକେ ଏତେ ବି ମିଳୁଛନ୍ତି ଟିକେ ଦୂର ଭଲ ମନ୍ଦ ଏମିତି ଅସୁବିଧା କିଛି ଅଲଗା ପ୍ରୋବ୍ଲେମ ରହୁଛି
ହଁ ହଉ ପିଲା ଭଲ ହେଲେ ବାହାଘର ହବ ଆଉ ହ
ହଁ
ଆଉ ଭାଇ କଣ ବେପାର କରୁଛନ୍ତି ନା ଚାକିରିୀ କରୁଛନ୍ତି?
ହଁ ଭାଇ ଏଇ ଚାକିରି କମ୍ପାନୀ ଚାକିରିୀ କରନ୍ତି ଆଉ
କମ୍ପାନୀ ଚାକରି? ଆଉ ଲୋକ ତ ସବୁ ଗଭର୍ଣମେଣ୍ଟ ଚାକିରରି ଖୋଜିଲେନି
ହଁ ନା ଆମର ଜଣେ ଯାହା ଯେମିତି ଆମେ ଭାଇ ବାହାଘର କରିଥାନ୍ତୁ ସିଏ ଆମର ଜଣେ ଭିଣ ଅ ଚିନ୍ତା କର ନ ଲା ଡନ ସେ ଟିକେ ମଝିରେ ମଝି ଡନ୍ କାରବାର ଟାଇ୍ରବାର କଷ୍ଟ
ହୁହୁଁ ସେ ସେଇ ଗମେଣ୍ଟ ଚାକିରି କରିଛନ୍ତି ବୋଧେ
ଓ ଓହ୍ ନା ନା ଗମେଟେ ନହିଁ ସେ ସିଏ ବି ଏହି ଚାଷବାସ କରନ୍ତି
ଚାଷ କରୁଛନ୍ତି ଏମିତି ହଉଛନ୍ତି ଡନ ବାଗିଆ ହଉଛନ୍ତି
ହଁ ନା ସେଇ ଇଏ ଏ ସବୁ କାରବାର ମାନେ ସେମିତି କୁହନ୍ତି ଆଉ କୋଉଠି ବାହାଗରର କରିବା କଣ ନାହିଁ ଭଲ ମନ୍ଦ ଏ ସବୁ କାର୍ୟକମ୍ ସବୁ କରନ୍ତି ଆଉ
ହ ହୁଁ ଆଉ ଆଜି କୁଆଡେ ଯିବା ହଉଛି ନା ଘରେ ରହି ଜନ୍ତି
ନା ନା ଆଜି ଯିବା ତ ହଉନି ଆଜି ବର୍ଷ ସେପଟକା ସେ ଟିକେ ତଳା ତୋଳି ଯିଏ ହଳ ହଳ ହେଇଥାନ୍ତା ସିଏ ସବୁ ତଳା ପକାପାଖି ହେଇଥାନ୍ତା ରଜ
ହଁ ତଳ ଏଇସା ତ ତଳା ହବନି ଏ ଶୁନା ଧାନ ବୁଣା ହବ
ସେ ଧାନ ଏବେ ହଁ ହଁ ଏବେ ବୁଣା ହଳ ହେକି ବୁଣ ହେ ତ ତଳ ହବ ନା ସେ ଯୋଉ ମତ ତ ଇଏ ହେନଲା ମତନ ଇଏ ହେନି
ଫଳ ହେଇନହି
ପୀଇଶା ଚାଲିଛି ଆପଣଙ୍କର ଆଉ
ହଳ ତ ଆଗରୁ ସବୁ ବଳଦ ମାନେ ହଳ କରିଥିଲେ ବି ସବୁ ଟ୍ରାକ୍ଟର ବାହାରି ଗଲେଣି
ହଁ।
ଟ୍ରାକ୍ଟର ଏବେ ସବୁ ହଳ କରିଦଉଛନ୍ତି ବଳଦ ଆଉ ଲୋକ କରୁନାହାନ୍ତି। ବଳଦ ସବୁ ଷେଣ୍ଢ ହେଇକି ବୁଲିଲେଣି
ଗାଈ ହଁ ମେସିନ ସବୁ ଆସିଲା ପରେ ଆଛା ହଁ। ହଉ ଆଜ୍ଞା ମ୍ୟାଡାମ ଆଉ କଣ କରୁ। କରନ୍ତୁ ମୁ ଟିକେ ବି ଯିବାର ଅଛି ଟିକେ ସେ ଟ୍ରାକ୍ଟର ଆସିଲାଣି ବୋଲି କହୁଛନ୍ତି। ମୁଁ ଯାଇକି। କରିକି ଆସେ ହଁ ହଁ ହଁ। ହଉ ମ୍ୟାଡ।
ହଉ ହଉ ରୁହନ୍ତୁ କରିବେ ଫାଙ୍କା ହେଲେ ପୁଣି କେତେବେଳେ ଆଉ ହଉ ହଉ ରଖନ୍ତୁ।